ହଉ।
ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ ନମସ୍କାର, ଶୁଭାଯାଉଛି?
ହଁ ଶୁଭା ଯାଉଛି ଭାଇ। କେମିତି ଅଛ? ଶୁଭାଗଲା ଶୁଭାଗଲା କେମିତି ଅଛ?
ଏ ଆପଣ
ମୁଁ ବି ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ମୁଁ ତ ବଢିଆ ଅଛି। ଖାଇସାରିଲେଣି ଆପଣ ଏବେ?
ହଁ ଜ-ଖାଇସାରିକି ଛାତ ଉପରେ ଆସି ଶୋଇଛି ଭାଇ। ଆପଣ କଣ କରୁଛନ୍ତି?
ଆଚ୍ଛା, ଆଚ୍ଛା, ମୁଁ ବି ଖାଇସାରିକି ବାହାରେ ଟିକେ ଚାଲୁଥିଲି। ଖାଇସାରିଲା ପରେ ମୁଁ ଟିକି ଚାଲେ ସବୁଦିନ ସେଥିପାଇଁ ବାହାରେ ଚାଲୁ ଆଜ୍ଞା ଆମ ଛାତ ଉପରେ ଥଣ୍ଡା ଗରମ ତ ହଉଥୁବ ବହୁତ ସେଥିପାଇଁ ବୋଧେ ଉ ଉପରେ ଥିବେ ଆପଣ?
ବେଶୀ ଏଠର ୱେ ମାନେ କି ପାଣିପାଗଟା ମାନେ କି ବହୁତ ଖରାପ ବହୁତ ହଉଛି, ଘର ଭିତରେ ରହି ହଉନି ଭାଇ।
ହଁଁ, ହଁ ଏବେ ତ ଗୁଳୁଗୁଳି ହଉଥୁବ, ଖରା ପରେ ଏମିତି ହଁ ମେଘ ପାଗ ଖାଲି ଗୁଳୁଗୁଳି ଲାଗେ।
ହୁଁ, ବେଶୀ ଖରା ହଉଛି ତ ସେଥିପାଇଁ ଖାଇ ଦେଇକି ଛାତ ଉପୁରକୁ ପଳେଇ ଆସିିକି ଏଠି ଆ, ଆରାମରେ ଶୋଇଛି ଆଉ।
ଏ ମଶା ହଉଥୁବ ଛାତ ଉପରେ?
ନା ନା ନା ନା ବିଲକୁଲ ମଶା କାମୁଡୁନି, ଏଇଠି କିଛି ମଶା ହଉନି ମୋତେ।
ଆଚ୍ଛା କେମିତି?
ହଁ ନା ଏଠି ମଶା ସେମତି ଦେଖ ମଶା କୋଉଠି ହୁଏ? ଅସନା ଜାଗାରେ ଟିକେ, ଖରାପ ଜାଗାରେ, ଅଳିଆ ଆବର୍ଜନା ଜାଗାରେ। ଟିକେ ମଶା ହୁଏ। ପାଣି ଯୋଉଠି ଜମିଥାଏ ବୋଧେ ସେ ସେଇଠି ମଶା ହୁଏ। ଏଇଠି ଉପରେ ଛାତ ଉପରେ ତ ସେଇଠି କିଛି ନା ମଶା ତ ମୋତେ କିଛି କାମୁଡୁ ନାହାନ୍ତି। ନାଇ।
ଉଁ, ଏମିତି ଗଛପତ୍ର ଥିଲେ ବି ଏମିତି ମଶା ହେଇଥାନ୍ତେ ସେ ପାଖାପାଖି।
ହଁ ଗଛପତ୍ର ବି ଅଛି। ହେଲେ ମଶା ସେତେ ନାଇଁ।
ନାଇଁ ଆମ ଛାତ ଉପରେ ବହୁତ ମଶା ହୁଅନ୍ତି ନା। ରହି ହୁଏନି ଛାତ ଉପରେ ଏମିତି ବସିବି ହୁଏନି। ବଢିଆ, ବଢିଆ।
କିନ୍ତୁ ଏଇଠି କି ଛି ମଶା ତ ମତେ କାମୁଡୁ ନାହାନ୍ତି। ମୁଁ ଆରାମ ଲାଗୁଚି, ଭଲ ଲାଗୁଛି ଶୋଇବା ପାଇଁ ଶୋଇଚି।
ଏବେ ଡେଙ୍ଗୁ ବି ପଳେଇ ଆସିଛନ୍ତି ଏଠି, ଡେଙ୍ଗୁ କେସ୍ ବି ପଳେଇ ଆସିଲାଣି। ମୁଁ ଏବେ ଦେଖିଥିଲି ଯେ ମୋର ଦି ଜଣ ସାଙ୍ଗକୁ ଡେଙ୍ଗୁ ହେଇଯାଇଛି। ଧୀରେ ଧୀରେ ବର୍ଷା ସିଜନ୍ ବି ଧୀରେ ଧୀରେ ଷ୍ଟାର୍ଟ ହବ। ତ ଡେଙ୍ଗୁ ବି ପଳି ଆସିବ, ହଁ ଏବେ ରିସେଣ୍ଟଲି ଏ ମୋ ଦିଟା ସାଙ୍ଗକୁ ଡେଙ୍ଗୁ ହେଇଯାଇଛି ଭୁବନେଶ୍ଵରରେ। ସେମାନେ ମେଡିକାଲ୍ ଯାଇଥିଲେ। ଆଜ୍ଞା।
ତାହେଲେ ତ ପୁରା ମାନେ କି ଆମକୁ ପୁରା ଦେଖିକି ସତର୍କ ଭାବରେ
ହଁ, ହଁ, ହଁ ସତର୍କ ରହିବାକୁ ପଡିବ। ବର୍ଷା ଦିନ ଏବେ ଧୀରେ ଧୀରେ ଷ୍ଟାର୍ଟ ହବ। ତ ମଶା ବି ହେବେ।
ସେ ଜାଲି ଲଗେଇକି ଶୋଇବାକୁ ପଡ଼ିବ ଆମକୁ।
ହଁ।
ମ୍ୟାଲେରିଆ ଡ଼େଙ୍ଗୁ ଏସବୁରୁ ବଞ୍ଚିବା ପାଇଁ ଆଉ।
ହଁ।
କେତେ କଣ ରୋଗ ହେଇଯାଉଚି ଆଜିିକାଲି କୁହ ନାଇଁ ଭାଇ ଆଉ। ବା ଯେତେ ବଞ୍ଚିକି ରହି ହେଲେ ବି ଯେତେ ସତର୍କରେ ରହିଲେ ବି କିଛି ନା କିଛି ହବାର ଥିଲେ ହେଇ ହିଁ ଯାଉଛି।
ହୁଁ ହୁଁ।
ଆଉ ସେଇଟା ପା। ଆଉ ଆମର ଏଇ ଯୋଉ ପାଣି ପାଗ ଗୁଡ଼ାକ ଚେଞ୍ଜ ହେଲେ ବି ଇନଫାକ୍ସନ ମାନେ କିଛିଟା ହେଇଯାଏ ରୋଗ ଗୁଡ଼ାକ ବି ହେଇଯାଏ।
ହଁ ହଁ ଏ ଯୋଉ ରୁ ଋତୁ ପରିବର୍ତ୍ତନ ହେଲେ ତ ହୁଏ ଆମ ଶରୀର ଆକ୍ଷନ୍ ତାକୁ ସାଙ୍ଗେ ସାଙ୍ଗେ ଧରି ପାରେନି ତ ତାର ବାହାରିଯାଏ ସାଙ୍ଗେ ସାଙ୍ଗେ। ନ୍ତୁ ଜର ଥଣ୍ଡା ହୁଁ ହୁଁ।
ଆପଣଙ୍କ ଆମ କୋଉଠି ରୁହନ୍ତି?
ମୁଁ ଏଇ ଫୁଲବାଣୀ ରେ ରୁହେ।
ହୁଁ ହୁଁ ପଢ଼ୁଛନ୍ତି ନା କଣ କରୁଛନ୍ତି?
ହଁ ପଢ଼ୁଛି ଏ ଛୁଟିରେ ଆସିଛି ଏବେ ନହେଲେ ଭୁବନେଶ୍ଵରରେ ରହେ ମୁ। ଆ ଆପଣ କଣ କରନ୍ତି?
ମୁଁ ଏମତି ପ୍ରାଇଭେଟ ମାନେ କି ସ୍କୁଲରେ ମୁଁ ପଢ଼ାଏ। ଆଉ ପୁଅ ଝିଅ ମାନଙ୍କୁ ଏମତି କୋଚିଂ କ୍ଲାସ୍ ରେ ମାନେ ଟ୍ୟୁସନ କ୍ଲାସ୍ ରେ ମୁଁ ପଢ଼ାଏ।
ଆଚ୍ଛା ତାହେଲେ ଆପଣ ଟିଚର୍ ଜଣେ।
ହଁ ସେମିତି ଆଉ।
ଆ ସିିବିଏସ୍ଇ ନା ଓଡ଼ିଆ ମିଡିୟମ୍?
ନାଁ ନାଇଁ ନାଇଁ ନାଇଁ ଇଙ୍ଗଲିଶ୍ ମିଡିୟମ୍
ଆଚ୍ଛା ଆଛା ହଁ ତାହେଲେ ମୁଁ ଅନୁସାରେ ଏ ଟପିକରେ କଥା ହବାକୁ ଚାହୁଁଛି। ଆ ଆପଣଙ୍କୁ ଆ କଣ ମା ଏ ଯୋଉ ଏବେ ତ ଆସିଛି ଜାଣିଥିବେ ଏଆଇ ବିଷୟରେ ଆପଣ ଜାଣିଥିବେ। ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଆପଣ ଏଆଇ କୁ ନେଇକି ଆପଣଙ୍କର ମତ କଣ ଅଛି? ଆ ମାନେ ଛୁଆ ମାନଙ୍କ ପାଇଁ।
ଛୁଆ ମାନଙ୍କ ପାଇଁ ବହୁତ ବ୍ୟବହାର ଯୋଗ୍ୟ ସମସ୍ତଙ୍କ ପାଇଁ ବହୁତ ସୁବିଧା ଜନକ ସେଇଟା।
ଆଚ୍ଛା ଆପଣଙ୍କୁ ଏମିତି କିଛି ଅସୁବିଧା ସମ୍ମୁଖୀନ ହେଇଛନ୍ତି କି ଯଉଥିରେ କି ଆପଣ ଆପଣଙ୍କ ଛୁଆ ମାନଙ୍କୁ ଆ କିଛି ଘର କାମ କରିବାକୁ ଦେଇଥିବେ କିନ୍ତୁ ସେମାନେ ସେଇଟାକୁ ଏଆଇ ରେ ପକେଇକି ସିଧା ତାର ଉତ୍ତର ଆଣିକି ଆପଣଙ୍କୁ ଦେଖେଇଥିବେ।
ବହୁତ୍ ଟାଇମ୍
କବି
ସେଇରା ତ ସବୁ ନ ହଉଛି କହିଲେ ଚଳେ କଣ କରିବା ଆଜିିକାଲି ଛୁଆ ମାନେ ବି ଜାଣିଗଲେଣି ଯେ ଏମତି କିଛି ନାହିଁ ଯଉଟା କି ହେଇପାରିବନି ଯୋଉ କୋସଚେନସ୍ ହୋଉ ମ୍ୟାଥର କୋସଚେନସ୍ ହଉ କି ଇଂଲିଶ୍ ହଉ କି ସାଇନ୍ସ୍ ଯୋଉର ମାନେ କି ବିଜ୍ଞାନ ର ଯେମିତିଆ ଟାଇପ ର ପ୍ରଶ୍ନ ବି ହଉ ସେଇଟାକୁ ସିଧା ଯାଇ କି ଏ ଆଇ ରେ ସେମାନେ ସର୍ଚ୍ଚ କରିକି ମାରିକି ସେଟାର ତାର ଉତ୍ତର ଟା ସେମାନେ କାଢ଼ି ପକଉଛନ୍ତି ଆଜିିକାଲି ଛୁଆ ମାନେ ବହୁତ ଚତୁର ହେଇଗଲେଣି ପୁରା।
ହଁ ଏ ଆଇ ର ସାହାଯ୍ୟ ହ ନବାଟା ବି ଠିକ କିନ୍ତୁ ଏମିତି ଛୁଆମାନେ ଯଉ ଜାଣିପାରନ୍ତିନି କେମିତି ସାଧାରଣ ବ୍ୟବହାର କରିହବ ସେମାନେ ସିଧା କୋଷଚେନ ନିଅନ୍ତି ସେଥିରେ ପକେଇ ଦିଅନ୍ତି ସିଧା ଆନସର୍ ଆଣିକି ଆପଣଙ୍କୁ ଦେଖେଇ ଦେଖେଇ ଦିଅନ୍ତି ତ ଏଇଟା ଗୋଟେ
ସେମାନେ କେମିତି ସେ କୋସ୍ଚିନ ଟା ସମ୍ଭ ହଁ ପରା କେମତି ସ ମାନେ କି ସମାଧାନ କେମତି ହେଲା ସେଟା ସେ ଜାଣିବେନି। କିଛି ବୁଝିପାରିବେନି କିନ୍ତୁ ମାନେ କି ପୁରା ପୁରା ଆନ୍ସର ଟା ଖାଲି ଆଣିକି ଉତ୍ତର ଟା ଆଣି କି ହଁ ଉତ୍ତର ମିଳିଗଲେ ମିଳିଗଲେ ସେମାନଙ୍କୁ ହେଇଗଲା ଆଉ କିଛି ନାହିଁ। ଆଣିକି ଦେଖେଇବେ ଆଉ। ସେମିତି ମୋର ଷ୍ଟୁଡେଣ୍ଟ ମାନଙ୍କୁ ମୁଁ ଯେତେବେଳେ ମ୍ୟାଥସ ଗୁଡାକ ପ୍ରଶ୍ନ ଗୁଡାକ ବି ଦିଏ ଆଉ ପରସେଣ୍ଟେଜ ର ହଉ କି ଏମତି ବହୁତ ଗୁଡା କୋସ୍ଚିନ ଗୁଡ଼ାଦିଏ ସେମାନେ ଘରକୁ ଯାଇକି ତାଙ୍କ ମମି ପାପାଙ୍କ ମୋବାଇଲ ରେ ସେମାନେ ଏଇ ଚାଟ୍ ଜିପିଟିରେ ଏଆ ଏଇ ରେ ସେମାନେ ମେଟା ଏ ଆଇ ରେ ସେମାନେ ଆଉ ଉତର ଗୁଡାକ କାଢିକି ଆଣିକି ମତେ ଦେଖାନ୍ତି।
ହୁଁ ତ ଅ ଦେଖନ୍ତୁ ଆମେ ଏଇଠି ସେଟା ବନ୍ଧ କରି ପାରିବାନି କାହିଁକି ନା ଛୁଆ ସେମିତିରେ ବି ମୋାଇଲ ୟୁଜ କରୁଚନ୍ତି ଆଉ ଘରେ ସେମାନେ ୟୁଜ୍ ହିଁ କରିବେ।
ହଁ ବାଧ୍ୟ।
ହୁଁ ତ ଆମେ କିନ୍ତୁ ଆମ୍ଭ ଆମ ଆପଣଙ୍କୁ ଏଇଟା କେମିତି ଲାଗୁଛି କି ଏ ଗୋଟେ ଜଣେ ଗୋଟେ ଇନଷ୍ଟି୍ୟୁଟ କି କିଏ ବି ଗୋଟେ ପର୍ସନ ଆସିବ। ଗୋଟେ ଲୋକ ଆସିବ ସେ ଛୁଆ ମାନଙ୍କୁ ଟ୍ରେନିଂ ଦବ କି ଆପଣ ଏଆଇ କୁ କେମତି ବ୍ୟବହାର କରିବେ ନା କି ସିଧା ଆପଣଙ୍କ ସେ କୋସ୍ଚିନ ଦେବେ ଆଉ ସେ ତାର ଉତ୍ତର ବାହାର କରି ଦେଇଦବ ସେଇଟା ନ କରିକି କେମିତି ତାକୁ ବ୍ୟବହାର କରିବେ ଏଇଭଳିଆ ଯଦି ଗୋଟେ ଆସେ ଆସିବ ତାହେଲେ ଆପଣଙ୍କ ମତ କଣ ରହିବ ଏୟା ପାଇଁ।
ବହୁତ୍ ବଢିଆ ହୁଅନ୍ତା ବହୁତ୍ ଭଲ ହୁଅନ୍ତା ତ ମୁଁ ତୁମକୁ ତ ସେଇଆ ହଁ ଚାହୁଁଛି। ମାନେ କିି ଡାଇରେକ୍ଟିଲି ସେଟାକୁ ଏଆଇ କୁ ବ୍ୟବହାର ନ କରି ଗୋଟେ ଛୁଆମାନଙ୍କୁ କେମିତି ସେଟାକୁ ବ୍ୟବହାର କରିହବ। କେମିତି ୟୁଜ୍ କରିବ ସେଟାକୁ ଟ୍ରେନିଂ ଦେଲେ ଗୋଟେ ଭଲ ହୁଅନ୍ତା ମୁଁ ବି ଚାହେଁ ସେଟା।
ଆଛା ଆପଣ ତ ନିଜେ ଶିକ୍ଷକ ଆପଣ ଛୁଆମାନଙ୍କ ସାଙ୍ଗରେ ବହୁତ୍ ଚଳୁଚନ୍ତି। ଆପଣଙ୍କୁ ଅ କଣ ଲାଗୁଚି ଏବେ। କୌଉ ଶ୍ରେଣୀରୁ ପିଲାମାନେ ମୋବାଇଲ୍ ମାନେ ଏଆଇରେ ୟୁଜ୍ କରିବା ପାଇଁ ଷ୍ଟାର୍ଟ କରିଦେଲେଣି।
ମାନେ କୋଉ ଶ୍ରେଣୀରୁ ନୁହ ପିଲାମାନଙ୍କୁ ମୁ ମୋବାଇଲ ୟୁଜ୍ କରିବାର କଥା ବୋଲି ଆପଣ ପଚାରୁଚନ୍ତି କି?
ନା ନା ବର୍ତ୍ତମାନ ଆପଣଙ୍କ ଷ୍ଟୁଡେଣ୍ଟ ମାନେ କ କୌଉ କ୍ଲାସ ଏସବୁ ସେମାନେ ଏଆଇ ୟୁଜ୍ କରିବା ଷ୍ଟାର୍ କରିଦଲେଣି ଯୋଉ ଆପଣ କୋଶ୍ଚିନ ଦେଲେ ସେମାନେ ଯାଇକି ଆନ୍ସର ବାହାର କରିକି ଆଣିକି ଲେଖି
ଆ ସିକ୍ସ କ୍ଲାସ୍ ଷଷ୍ଠ ସପ୍ତମ ଅଷ୍ଟମ କ୍ଲାସ୍ ଗୁଡ଼ାକ ଯାଇକି ସେମାନେ କରୁଚନ୍ତି।
ଆଛା।
ହଁ ବେଶୀ ଛୋଟ ପିଲାମାନେ ବି ସେଥି କି ଜାଣି ନାଆନ୍ତି କିନ୍ତୁ ହେଇ ଯୋଉ ପଞ୍ଚମ ଷଷ୍ଠ ସପ୍ତମର ପିଲାଗୁଡ଼ାକ ସେମାନେ ବେଶୀ ସ୍ମାର୍ଟ ହେଇଗଲେ। ନୁଙ୍ଗୁଡା ସେମାନେ ଆଜିକାଲି ଖାଲି ଭାଇ ଖାଲି ସେମାନେ ଖାଲି ପାଠପଢା ବିଷୟ ବୋଲି ନୁଅଁ। ସବୁ ବିଷୟରେ କୋଉ ବିଷୟରେ ଜାଣିବାର ଯଦି ଅଛି। ଯାହା ବି ନିଜର କିଛି ଯଦି କାମ ବି ଅଛି ନିଜର କାମକୁ ବି ସେମାନେ ଏ ଆଇ ଦ୍ଵାରା କରୁଚନ୍ତି। ପଚାରିକି ହଁ ପରା ଆଜିକାଲି ଆଉ କଣ
ସ୍କୁଲ କିଛି ପଦକ୍ଷେପ ନଉଚି ମାନେ ଛୁଆମାନଙ୍କୁ କେମିତି ଇଆଇ ଇଅ। ଇ ଭଲେରେ ଶିଖା ହବ।
ସେମତି କିଛି ପଦକ୍ଷେପ ତ ନଉନି ଅ ବିଶେଷ ଭାବରେ ସେ ଏଆଇ କୁୁ କେମିତି ଶିଖାଯିବ ଝିଅ ପୁଅମାନଙ୍କୁ ଛୋଟ ପୁଅମାନଙ୍କୁ ଝିଅମାନଙ୍କୁ ସେମ୍ ନ୍ତିି କିଛି ତ ପଦ କ୍ଷେପ ନଉନି ସେ ଆଜି ମାନେ କି ଶିକ୍ଷାରେ ଖାଲି ସେ ପଢେଇ ଚାଲିଚନ୍ତି। ନ୍ତିି ଆଉ ଏଇ ବିଷୟକୁ ଟିକେ-
କିନ୍ତୁ ଟିକେ ଦେଖିବା ବିଶେଷ ଭାବରେ ଟିକେ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ଵ ଦେବା ହିଁ କଥା
ମୋତେ ଯା ଲାଗୁଛି
ଉଁ ଆ କହି ଉଁ ଆମେ ଆକଚୁଲି ଆମର ଗୋଟେ ଅର୍ଗାନାଇଜେସନ୍ ଅଛି ଯୋଉଥିରେ କି ଆମେ- ସିଧା ଏଇ ପ୍ରୋବ୍ଲେମକୁ ହିଁ ସଲ୍ଭ କରୁ ଆମେ ମାନେ ସ୍କୁଲଗୁଡାକୁ ଭିଜିଟ୍- କରୁ ସ୍କୁଲ ସାଙ୍ଗେରେ କଥା ହଉ ମୁଁ ତାଙ୍ଗୁ ପ୍ରୋବ୍ଲେମ୍ ଗୁରାକ ଜଣାଉ ପିଲାମାନେ ଏମତି ଏମତି ସିଧା ହୋମୱାର୍କ ଆନ୍ସର ସିଟଟା କରେଇ ଛନ୍ତି ସେଇଟା କି କପି ପେଷ୍ଟ ହେଇଗଲା ସେଥିରେ- କି ପିଲାର କିଛି ବି ନିଜର- ଆଜ୍ଞା ଆଜ୍ଞା ତ ଆମେ ଯାଇକି ଶିଖାାଉ କି ପିଲାମାନଙ୍କୁ କେମିତି ବେବହାର କରିହବ ଦେଖନ୍ତୁ ଆମେ ବି ବୋହୁତ କରୁଚୁ ଯୋଉମାନେ ଇଞ୍ଜିନିୟରମାନେ ଯୋଉମାନେ ଅଛନ୍ତି ଏବେ ସଫ୍ଟଓୟାର ଇଞ୍ଜିନିୟର ସେମାନେ ଆ ବି ଡିପେଣ୍ଡେଣ୍ଟ ଅଛନ୍ତି ପୁରା କମ୍ପ୍ଲିଟଲି ଏବେ ସିଧା ଆଗୁରୁ ନିଜେ କି ବୋର୍ଡରେ ଆପଣଙ୍କୁ ଟାଇପ୍ କରିବାକୁ ପଡୁଥିଲା କୋଡ ଯାହା ବି ଆସିଲା ସଫ୍ଟଓୟାର ଇଞ୍ଜିନିୟରମାନେ ବଟ୍ ଏବେ ସେ ଆଉ ଦରକାର ନାଇଁ ସେମାନେ ବହୁତ ବଢିଆ ଭାବେ କରିପାରୁଚନ୍ତି ସେମାନେ ଗୋଟେ ଜିନିଷର ବହୁତ ଭଲ ୟୁଜ୍ ଶିଖି ସାରିଲେଣି ଏବେ ବା କିନ୍ତୁ ଏବେ ଯୋଉମାନେ ଛୁଆମାନେ ଅଛନ୍ତି ସେମାନଙ୍କୁ କିଛି ଗାଇଡ଼ାନ୍ସ ମିଳିନି କି ସେମାନେ କେମିତି ବେବହାର କରିବେ କେମିତି? ଭଲରେ ୟୁଜ୍ କରିବା ପ୍ରସେସ୍ ସେଥିପାଇଁ ସେମାନେ ୟାକୁ ଗୋଟେ ଚିଟିଙ୍ଗ କରିବା କପି କରିବା ସାଙ୍ଗେରେ ସେଇ ଭଳିଆ ୟୁଜ୍ କରୁଚନ୍ତି ଆମେ କଣ କରୁନା ସ୍କୁଲଗୁଡାକୁ ଯାଉ ଏବଂ ଛୁଆମାନଙ୍କର ଗୋଟେ ଟ୍ରେନିଂ ୱାର୍କସପ୍ କଣ୍ଡକ୍ଟ୍ କରଉ ଏବଂ ତାଙ୍କୁ ଗୋଟେ ଦୁଇ ମାସର କା ଉଁ ଅନଲାଇନ୍ କ୍ଲାସେସ୍ ବି ଦଉ ଏବଂ ଉଁ ଗୋଟେ ଦିଟା ଏମତି ସ୍କୁଲ ବି ଭିଜିଟ୍ କରୁ ଯୋଉଥିରେ କି କଣ ହୁଏ ନା ପିଲାମାନଙ୍କୁ ଆମେ ଲାଇଫ୍ ଶିଖାଉ କି ଏ କେମିତି ୟୁଜ୍ କରିହବ କପି ନ କରିକି କେମିତି ଆମେ ତାକୁ ଭଲରେ ଆଠୁ ଆଉଟକମ୍ ବାହାର କରିପାରିବା କେମିତି ସେଇ ବିଷୟଟାକୁ ଭଲରେ ଶିଖେଇ ପାରିବା ଏଇଟା ଆମେ ବର୍ତ୍ତମାନ କରୁଚୁ ଏବେ
ବହୁତ ଭଲ ବିଷୟ ସେଇଟା ଆପଣ ଏଇ ଚାହୁଁଚି ଏଇଟା ବହୁତ ଭଲ ବିଷୟ ପୁଅ ଝିଅମାନେ ଯୋଉ ସ୍କୁଲରେ ପଢୁଛନ୍ତି ସେମାନେ ଯଦି ଆକ୍ଚୁଆଲି ପ୍ରପରଲି ମାନେ କି ପୁରା ଭଲ ଭାବରେ ଏ ଆଇ କେମିତି ବ୍ୟବହାର କରିପାରିବେ ଆଉ ସେମାନେ ସେ ଯୋଉ କପି କଲା ଭଳିଆ ଚିଟିଂ କଲା ଭଳିଆ ନ କରିକି ପ୍ରପର ୱେରେ ଭଲ ଭାବରେ ସେମାନେ ବ୍ୟବହାର କରିକି କିଛିଟା ବୁଦ୍ଧି ଜ୍ଞାନ ଟିକେ ପାଇଲେ ଭଲ ହୁଅନ୍ତା ମୁଁ ବି ଚାହୁଁଚି
ହଁ ହଁ ଆପଣ କୋଉ ସ୍କୁଲରେ ଅଛନ୍ତି ଏବେ?
ମୁଁ ଆମର ରାମପୁରର- ଶ୍ରୁତି ଶ୍ରୁତି ଇଂଲିଶ ମିଡିୟମ ସ୍କୁଲ ବୋଲି ଗୋଟେ ଅଛି
ରାମପୁର କଉ ଡିଷ୍ଟଟିକ ଏଇଟା
ରାମପୁର ଆମର କଳାହାଣ୍ଡି ଡିଷ୍ଟିକଟରେ ଆସିଯାଏ ଭାଇ
ଆଚ୍ଛା ଆଛା ଆଚ୍ଛା ଠିକ ଅଛି ଯଦି ହବ ତାହେଲେ ମୁଁ ଆପଣଙ୍କ ସାଙ୍ଗରେ ଆଉଥରେ କଣ୍ଟାକ୍ଟରେ ବି ଆଗକୁ ଆପଣଙ୍କ ସ୍କୁଲ ସାଙ୍ଗରେ ବି ଯଦି ହେଇପାରିବ ତାହେଲେ ଆପଣଙ୍କ ସ୍କୁଲ ସାଙ୍ଗରେ ବି ଆମେ ଟ୍ୟାପ କରିବାକୁ ଚେଷ୍ଟା-
ନିଶ୍ଚୟ ନିଶ୍ଚୟ ସାର୍ ନିଶ୍ଚୟ ବହୁତ ବହୁତ ଖୁସି ଲାଗିଲା ଆକ୍ଚୁଆଲି ଆପଣଙ୍କ ସହିତ କଥା ହେଇକି ଆପଣଙ୍କର ଯୋଉ ଅ ସର ଟା ଆଉ ମାନେ କି ଡିସେଣ୍ଟ ବଡ଼ି ଲାଙ୍ଗୁଏଜ୍ ବହୁତ ପସନ୍ଦ ଆସିଲା ମୋତେ ବହୁତ ବହୁତ ଖୁସି ଲାଗିଲା ଆ ଆଗ- ହେ ହେ ହେ ଆଉ ଆପଣଙ୍କ ସହିତ ମୁଁ ନିଶ୍ଚୟ କଥା ହେବି ଆପଣ ଯଦି ଫ୍ରି ଜଦି ନାଇଁ ବଟ ଫ୍ରି ହଉଛନ୍ତି ଆପଣ ମତେ ମେସେଜ କରିପାରିବେ ଓକେ ଧନ୍ୟବାଦ ସାର୍।
ଆଜ୍ଞା ରହୁଛି ଧନ୍ୟବାଦ।